ହ୍ୟାଲୋ।
ହଲୋ।
ହଁ ବନ୍ଧୁ।
ସାଙ୍ଗ ନମସ୍କାର।
ହଁ ହ ତମେ କୋଉଠି ଅଛ?
ସାଙ୍ଗ ଆପଣଙ୍କର ଭଏସ ଟା କଣ କ୍ଲିୟର ସବୁ ନାହିଁ ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ ହେଉଚି ହଁ ମୁଁ ତ ପଦାରେ ଅଛି
ଅବିକା ଶୁଭିଲା ମୋ ଭଏସ
ହୁଁ ତୁମ ଭୟସ ସୁବିଲ ଏବେ
କଣ ଆଜ୍ଞା ଖାଇକି ଉଠିଲେ ନା କହ
ଅ ହଁ ସାଙ୍ଗେ ସାଙ୍ଗେ ହଁ ସାଙ୍ଗେ ସାଙ୍ଗେ ଖାଇକି ଉଠିଲେ। ହୁଁ।
କଣ ଖାଇଲେ।
ଭାତ ଭାତ ଡାଲମା ଶାଗ ଭଜା ଆଳୁବର୍ତା ଆଳୁ ବର୍ତା ବଢୀ ଚୁରା
ଏତେ ତରତର ଅଛ କୁଆଡେ ଯିବ କି
ନାଇଁ କୁଆଡେ ଯିବିନି।
ତମେ ତମେ ଯୋଉ ଜାଗାରେ ତମେ ତମେ ଯୋଉ ତମେ ଯୋଉ ଜାଗାରେ ତମେ ଯୋଉ ଜାଗାରେ ବସିଛ ସେ ଜାଗାରେ ଖଡ ଖଡ ଖଡ ଖଡ ଗୋଟେ କିଏ କରୁଛି। ଠେ ଟିକେ ଦୂରେଇ ଗଲେ ବେଟ ମାନେ ଭଲ ହୁଅନ୍ତା।
ବହୁତ ଭଲ ହୁଅନ୍ତା ସେଇ କଥା ମୁଁ କହୁଛି। ନାଇଁ ସାଙ୍ଗ ମୁଁ ବର୍ତ୍ତମାନ ତ ପୁରା ଛାତ ଉପରେ ଅଛି ତୁ ମୁଁ କେମିତି ମୋ କଥା ସୁବୁନି।
ଆ କ ଖଡ ଖଡ ଖଡ ଖଡ କିଏ କରୁଛି। ହଁ କିଏ ତମେ କରିଥିଲ ନା ଖଡ ଖଡ
ନାଇଁ ନା ମୁଁ ଚପଲ ଟା ମାଡିକି ଆାଉଥିଲି ତ
ଆଉ ତମେ ଚପଲମେ ତମେ କେତି ଚପଲ ମାରିକ ରାକ୍ଷମିତି ସେଇ ଭଳିଆ ସାଉଣ୍ଡ ହଉଛି ଚୋପଲ ଟା ଓ୍ଇଲେ ଭଲ ହୁଅନ୍ତା ଛାତ ଉପରୁ ଚପଲ ନେଇଯାଉଛୁ।
ଆଉ କଣ କରିବା ବର୍ଷା ଦିନ ଟିକେ ନ ମାଡିଲେ ବି ହବନି।
ହଁ ଭଲ ଆଉ ତମ ଦେହ କ ତମ ଦେହ କଣଛ ଧଇଁ ସଇଁ ହଉଛ ଛାତ ସେଠରେ ଚଢିଗ ଗଲ କି
ସାଙ୍ଗେ ସାଙ୍ଗେ ଉପରକୁ ଟିକେ ପଳେଇଗଲି ତ ଦୌଡିକି ନା ହାର୍ଟ ବିଟ ଟିକେ ବଢିଗଲା
ହଁ ଆଛା ଆଛା ନାଇଁ ଦେଖିଛଁ ହଉ ଆଉ ତମେ କଣ କଣ ଯୋଉ ହଁ ଖାଇଲେ ତ ଗଲା ଆଉ ଯାଇଥିଲା ଆଜି କୁଆଡେ।
ଏ ତମେ ମତେ ଆଜି କୋଠି ବାଟରେ ଦେଖିଥିଲୁ କି ସାଙ୍ଗ
ହଁ ସାଙ୍ଗ ଦେଖିଥିଲୁ ଗଲାବେଖ ଗଲାବେଳେ ଦେଖିଲି ମାନେ କୁଆଡେ ଗଲେ ସେ ଆମକୁ ଟିକେ ପଚାରିବାର ନାଇଁ ଗଲା ବେଳୁ ପୁ ପଚାରିବା
ଏମିତି ଟିକେ ଫୋନ କଲନି ସେଠି ଟିକେ ମତେ କଲ୍ କଲନି। କି କୁଆଡେ ଯାଉଛ ଟି ଦେଖା ହେଇ ଯାଇଥାନ୍ତା।
ମୁଁ ଦେଖିଲି ତମେ ପା ଅଛ ପୁରା ଇଏ ତମ୍ପରେ ତମ୍ପ
ନାଇଁ କିଛି କିଛି ମୁଁ ରାଗିକି ନଥିଲି ମୁଁ ପୁରା ଶାନ୍ତ ଥିଲି ତମେ ଯଦି ଟିକେ କଲ୍ ମାରଥାନ୍ତା କି ସାଙ୍ଗ କୋଉଠେ ଯାଉଛ ଆଉ ଦେଖା ହେଇଯା ଆ ନିଶ୍ଚିନ୍ତ ଆଇଥାନ୍ତି।
ଆଁ ସାଙ୍ଗ ଟିକେ ଭୁଲ କରିଦେଲି ଲଗେଇବା ଟା ନୁହଁ କି ତମ ଠିକ କହୁଛନ୍ତି ମୁଁ ଲଗେଇ ଆର ଥିଲା ନ ଲଗେଇକି ତମୁ ଏତେ କଥା କହିଦଉଛି ଆଉ ଭୁଲ ହେଇଗଲା ସାଙ୍ଗ ଆଉ ଆଉ ସେଥିପାଇଁ ଆମେ ଦୁଃଖିତ।
ନା ଦୁଃଖୀିତ ନୁହଁ ନା ତମେ ଟିକେ ଚାହୁଁନା ଦେଖା ହଉ ବୋଲି କିନ୍ତୁ
ନାଇଁ ନାଇଁ ତମେ ଏମିତି ଏତେ ଭାବୁଛି ନାଇଁ ନ ଚାହିଁଲେ ମୁଁ ତମକୁ କେ ତେ ସେତେ ଭଲ ପାଇଲେ ତ ମୁ ଲଗେଇଦେଲି ତମେ ଏତେ କାଇଁ ଏମିତି ରଙ୍ଗିନ ହଉଛ।
ଆମେ କଁ ରଙ୍ଗୀନ ହଉଛୁ ହଉ ଶୁଣ ତମ ଦେହ କେମିତି ଅଛି କହିଲ?
ଦେହ ପୁରା ଠିକ ଠାକ୍ ବଢିଆ ଅଛି ଦେହ।
ଆଁ ହ
ହା ତମ ଘର ସାମ ହଁ ତମ ଘର ସାମନାରେ ଗୋଟେ ଗାଡି ଆସିିକି ପହଞ୍ଚିଲା କଣ କି ଆଜି?
ତୁମେ କେମତି ଦେଖିଲ ଆମ ଘର ସାମ୍ନାକୁ ଗାଡିଆ ଆଇଲା ବୋଲି?
ହଁ ମୁଁ ଟିକେ ଦେଖିଲି ଗୋଟେ ଦୂରେଇକି ଅଛି ସେ ଜଣ ଘରୁ ବନ୍ଧୁରୁ ଯାଇ ତ ଦେଖିଲି।
ମାନେ ଆମ ଝୁଅ ଆମ ଝୁଅ ଗୋଟେ ସେ ବିଦ୍ୟାଳୟକୁ ଯାଉଛି ସେ ବିଦ୍ୟାଳୟର ଗାଡ଼ି ଆଣି ଆମ ଝୁଅକୁ ଏଇଠି ଛାଡ଼ିଦେଇ ଯାଇଛି।
ଆଚ୍ଛା ରୁ ମାନେ ମାନେ ଆ ସବୁ ଦିନିକ ଛାଡି ଦଉଛନ୍ତି ସେ ଝିଅକୁ ଛାଡି ଛାଡି ଆକୁ ଆଉଛନ୍ତି ନା ଏମିତି ଦିନେ ଅଧେ।
ଗାଡ଼ି ଗାଡ଼ି ଗା ନାଇ ଗାଡି ନଉଚି ଘର ପାଖରୁ ପୁଣି ଆଣି ଗାଡି ଘରେ ଛାଡିକି ଯାଉଛି।
ହଁ ଭଲ ଭଲ।
ଆଉ ତୁମେ ଆଜି କଣ ଖାଇଛ?
ମୁଁ ଆଜି ଖାଇଛି ଭାତ ଖାଇଲି। ଡାଲି ଆଉ ଶାଗ ଭଜା, ଆଉ ଛୁଇଁ ଭଜା। ସେ ଖୁଡି ଏବେ ଜଣେ ଦେଇଥିଲେ ଆଉ ଦେଲି ଆଉ ଆଉ କଣ ଆଉ ମିକ୍ସର ଆଉ ଯୋଉ ବାର ଭଜା। ଛତୁ ଖାଇନାହାନ୍ତି ଛତୁ ତମେ ଛତୁ ତମର ବେଶୀ ମାନେ ଭଲ ବୋଧେ ଭଲ ଲାଗେ ତମକୁ।
ହଁ ହଁ ତୁମେ ତୁମେ ଯୋଉ ଛତୁ ଭାଜ ଥରେ ଯାଇ ଖାଇଥିଲି ତମର ମନ ପଡୁଛି।
ହଁ ତ ମନେ ରଖିଛ ତାହେଲେ। ଆ ଯାଆ ମୁଁ କହିଲି ଭୁଲିଯିବଣି ନା କଣ ଆଉ ପୁଣି ଗୋଟେ କେବେ କରିଦବା ଆଉ କଣ ନା କଣ କହୁଛନ୍ତି?
ହଁ କେବେ ଗୋଟେ ଗଲେ ଖାଇବା ଆଉ ଡାକିବା ଆଉ ଯିବି ଆଉ ଖାଇବି ଆଉ।
ତମେ ସେଇଟା ଟିକେ ମାନେ ରନ୍ଧ ରନ୍ଧ୍ ମାନେ ଇଏ ପ୍ରସ୍ତୁତ କରିବ ଆଉ।
ରଣ ସ ଟା ତମକୁ ଭଲ ଆସ ମାନେ ତମ ହାତ ତିଆରି ଭଜା ଟା ଖାଇବା ମତେ ଭଲ ଲାଗେ।
ମୁଁ ବୁଝିଲି ମୋ ହାତ ତିଆରି ତମେ ଖାଇବ ମୁଁ କଁ ମନା କଲି କି। ମୁଁ ମୁଁ ଅଧା କରିବି ତମେ ଅଧା କରିବ ତମେ ମୁଁ ଭଜା କଲେ ତମେ ତରକାରୀ କରିବ। ନା କଣ କହୁଛନ୍ତି ମିଳିମିଶି କରିଦେଲେ ଭଲ ଟିକେ ମାନେ ଜଲଦି ହେଇଯାନ୍ତା ନା କଣ କହୁଛନ୍ତି।
ହଉ ନିଶ୍ଚିନ୍ତ ଆଉ।
ଆଜି କଣ ତମ ସସାଡେ କଣ ବର୍ଷା ବର୍ଷା କଣ କେମିତି ମାନେ ହେଇଛି ନା ହେଇନି? କଣ ଚାଷ ବାସ ପାଇଁ କଣ କେତେ କଣ।
ଆ ଯିବା ମୁଁ ସକାଳୁ ଉଠିଲା ବେଳକୁ ଟିକେ ଟିକେ ବର୍ଷା ହଉଥିଲା ଅଳ୍ପ ଅଳ୍ପ। ତାପରେ ମୁଁ ମୋ ନିତ୍ୟକର୍ମ ସାରି ଦେଇକି ଟିକେ ଠାକୁରଙ୍କୁ ପୂଜା କରିଦେଇକି ଆଧେଇ ପାଧେଇ ପୂଜାପୂଜି ସାରିକିନା ମୁଁ ଟିକେ ଖାଇ ଦେଇକି ମୁଁ ଯାଇଥିଲି ଟିକେ ଡାକତର ଡାକ୍ତରଖାନା ଡାକ୍ତର ଖାନା କାମ ସାରି ଆସିକି ଯାଇଥିଲି ଟିକେ ଏଇ ଯୋଉ ବ୍ୟାଙ୍କ।
ଭଲ।
ତାପରେ ଆସିକି ଖାଇଲି ପୁଣି ମୁଁ କହିଲି କଣ ସାଙ୍ଗ ଟିକେ ଫୋନ ଲଗେଇଲିଣି ବୋଧେ କେତେ ଦିନ ପରେ ମନ ପଡିଯାଇଚି।
ହଁ କଥା ହେଇଛି ଆଉ ହଁ ଆଉ ମୁଁ ମତେ ଶୁଣ ଥିଲି ଏବଂ ଆଉ ସାଙ୍ଗ ତାଙ୍କୁ କୁଆଡେ ଝାଡ଼ା ହୋଉଥିଲ?
ଆପଣ ଭୟସ ଟା କଣ ସାଙ୍ଗ ଶୁଭିଲାନି କଟିଗଲା।
ହଁ ହଁ ବନ୍ଧୁ ଯୋଉ ସାଙ୍ଗ ଶୁ ଶୁ ଶୁ ଶୁ ଶୁଭିଲା।
ହଁ ଶୁଭିଲା।
ହଁ ମୁଁ କହିଲି ମଝିରେ ମୁଁ ଶୁଣିଲି ତମ ଦେହ ଭଲ ନଥିଲା ତମ ଝାଡା ହଉଥିଲା ପଣସ ଖାଇକିରି ସ
ନାଇଁ ନାଇଁ ନାଇଁ ଏଇଟା ଆପଣ କି ଗୋଟେ ମିଥ୍ୟା କଥା କହିଛନ୍ତି, ମୁଁ ପଣସ ଖାଏ କିନ୍ତୁ ଝାଡା ହେଇନି। ଝାଡ଼ା ହେଲେ ବି ଏଁ ଝାଡା କାହିଁ ହେବି ମୁଁ ଝାଡ଼ା ହୁଏନି କେବେ ପଣସ ଖଏନି ପ୍ରାୟ ଯଦି ଖଏ ଗୋଟେ ଦି ତିନି ପୁଟ ଝାଡ଼ା ହେଇନି ହେଲା। ତମକୁ ଭୁଲ ଦି କହି ମାନେ ବାର୍ତା ଦେଇଛନ୍ତି। ହଁ ବାର୍ତା କିଏ ଭୁଲ ବାର୍ତା ଦେଇଚୁ ଆଉ ଅଁ ତ ମୁଁ ତ ଯେତିକି ମୁଁ ଆପଣଙ୍କୁ ଯେତିକି ମାନେ ଜାଣିଚି, ଆପଣ ଲୋକଙ୍କ କଥାକୁ ବୋହୁତ ଭୁଲ ହୋଉ ଠିକ ହୋଉ ବୋହୁତ ମାତ୍ ମାତ୍ରାରେ ଟିକେ ବୋହୁତ ମାନେ କଣ ଗ୍ରହଣ କରନ୍ତି।
ନାଇଁ ନାଇଁ ଗ୍ରହଣ ନୁହଁ ମୁଁ ଦେଆଉ ଦେଖିବା ମୁ ପୁନର୍ବାର ସେ ଲୋକଙ୍କୁ ତମେ ପଚାରିବି କି ମତେ ମିଛ କଣ ପାଇଁ କହିଲ? ତମେ ପଚାରିବି ନା କଣ କହୁଛ ନି ସାଙ୍ଗ?
ହଁ ମୁଁ ତ ନିଶ ମାନେ ନିଶ୍ଚିନ୍ତ କହୁଚି ତମେ ପଚାର ତମକୁ ଯିଏ ମିଛ ସତ କହିଦେବ ତମେ କହିବ ହଁ ସତ।
ହଁ ଠିକ କଥା ଠିକ କଥା ମୋ ସାଙ୍ଗ ଏତେ ଦିନ ପରେ ଆଉ ମ ଆଖି ଖୋଲିଦେଲ। ହଁ ହେଲା ଆଉ ଏ ପୁନରବାର ଭୁଲ ମୁଁ ଚାହିଁବି ମୋ ଆଡୁ ନ ହଉ ବୋଲି।
ଆଉ ତମ ତୁମ ଯୋଉ ତୁମ ଗାଁରେ ସାଙ୍ଗ କେମିତି ଯୋଉ ଖରା ଦିନ ଯଉ ବୋହୁତ ମାତ୍ରାରେ ହୋଉଥିଲା ଖରା ଲାଇନ୍ ଫାଇନ୍ କେମିତି ମାନେ କରେଣ୍ଟ ରୁହେ ନା ମାନେ, ବିଦ୍ୟୁତ ଫିଦ୍ୟୁତ କଟିଯାଏ ପ୍ରାୟ ଟାଇମ ନା ରୁହେ ନା କୋଉଠି କହିବ?
ତମ ସାଙ୍ଗ କ ଖୁସି କଥା କୁହନା ଭାରି କଷ୍ଟ, ମାନେ ମାନେ ଶୋଇଥବ ଗୋଟା ନିଦେରେ ଶୋଇଥବ। ଲାଇନ ପଳେଇବ। ଯାଉଥିବ ଆଉଥିବ ଯାଉଥିବ ଆଉଥିବ, ଇଛା ହୋଉଥିବ ଲାଇନବାଲାକୁ ଯାଇକି ମାରିବା, ଆମେ କଣ ମାରିପାରିବା? ସେ ତାଙ୍କର ସେ ନିୟମ ଯେ, ମେଘ ପବନ ବର୍ଷା ହେଲେ ଭାରି ହଇରାଣ ଲୋକ ହୁଅନ୍ତି, ମୁଁ ନୁଆ। ସମସ୍ତେ ହୁଅନ୍ତି କଣ କରିବା ଲାଇନି ପଳେଇଲେ ପଦାକୁ ଆ ଭିତରକୁ ଯା। ଘରେ ଭିତରକୁ ଆ ପଦାକୁ ଯା ଏମତି ସବୁ ହଉ ଆଉ କଣ କରିବୁ ଆଉ? ତାର କିଛି ଆଉ ବାଟ ନାହିଁ ବିକଳ୍ପ ବାଟ ଆଉ ଖାଲି ଏ ବି ଯୋଉ ଆମର କଣ? ବିଛଣାରେ ବିଞ୍ଚି ହବା କଥା ଆମେ କାହା ବିଛଣାରେ ବିଞ୍ଚି ହୋଉନୁ ହଁ।
ବିଶ୍ଵାସ କରିବେନି ଆମର ଏପଟେ ଟୋଟାଲ ଲାଇନ ଯାଏନି ହେଲା। ଯଦି କେତେବେଳେ ଯାଏ ରାତ୍
ହୋଉ ତମ ସହିତ ଭାରି ବୋଧେ ହୁଁ କୁହନ୍ତୁ?
କେତେବେଳେ କେତେବେଳେ ରାତିରେ ଟିକେ ଯାଏ, ଆଉ ଖରା ଯେତେବେଳେ ଯୋରେ ଅଧିକା ହୁଏ, ଅଧିକା ଗରମ ଆମ ଘର ପାଖ ରେ ଗୋଟେ ମାମୁଁ ଅଛନ୍ତି ଆମର, ହେଲା ତାଙ୍କର ଏସି ଲଗା ହେଇଚି ଟିକେ ଥଣ୍ଡା ପବନ ଖାଇବା ପାଇଁ। ହେଲା ଆମେ ସେଇଠି ଯାଉ ଟିକେ ବସିକି ଆସୁ ଆଉ ସେ ମାମୁ ନୁହଁ ଯୋଉ କଣ ମାନେ କଣ ବୋଲି ଯୋଉ ସୁଣ୍ଠା ନୋଟ ଯୋଟ ଦିଅନ୍ତିନି, ଯ ସେନ୍ତିଆ କଥା ହୋଉଚି ତ ସେଠି ବସ ବିଛଣା ବିଞ୍ଚିକି ବସ ପଙ୍ଖା ତଳେ ବସ ତାର ଏନ୍ତିଆ
ସେ ମାମୁଁ ଏତେ ସୁଣ୍ଟା ନା ତାଙ୍କୁ ମ ଦେଲେଣି ଦି ଢିଅ।
ଢିଅ ଦେଇଥିଲେ ହେଇଥାନ୍ତା ଢିଅ କଣ ମାମ ଆଉ। ନାଇଁ ସେ କୁହନ୍ତି ବେଳେ ବେଳେ ଡାକନ୍ତି, ମାନେ ସେ ଟିକେ ଉପର ଉପର ମନେ ଡାକନ୍ତି ହେଲା କହିବେ ଆ
ସେ ଫୁଣି ଫୁଣି ଫୁଣୀ ସେ ଶୁଣନ୍ତୁ ଫୁଣି ଯୋ ଯୋଉ କ କ କୃଷ୍ଣ ପୁଣି ନଗେଇ ଦେଲେ ଭଣଜା ମାମୁ ନା ନାହିଁ ଗବୋକିନି ମାଡ଼।
ହଁ ତମେ ତମେ ଜାଣିଥିବ ତ ଏଇଆ ଆଉ ହେଲା।
ଆଉ ଗୋଧି ତମେ ମାନେ ଗୋଧି ମା-ମାଂସ ଖାଇବାକୁ ତମକୁ ଭଲ ଲାଗେ?
ନା ମୋତେ ଗୋଧି ମାଂସ ଖାଇବାକୁ ଭଲ ଲାଗେନା।
ହଁ ଖାଇଲେ ଦେହ ପ୍ରତି ବହୁତ ଉପକାରତା ସେଥିରେ ଅଛି ମୁଁ ଶୁଣିଲି ତ ସେଥିପାଇଁ ତ ମୁଁ କହିଲି।
ହଁ ମୁଁ ଶୁଣିୁଛି କୁଆଡେ ଯୋଉ ଆଣ୍ଠୁ ଗଣ୍ଠି ଯାର ବିନ୍ଧା ହୁଏ ଅଧିକା। ଗୋଡ ହାତ ଫୁଲି ଫାଲି ଯାଏ। ଆଣ୍ଠୁ ଗଣ୍ଠି ବିଧା ହୁଏ ନା ଯୋଉ ଫୁଲି ଫାଲି ଯାଆନ୍ତି ଅଧିକା ଆଣ୍ଠୁ ଫାଣ୍ଠୁ ଥଣ୍ଡା। ଥଣ୍ଡାରୁ ଏମତି ଗୋଧି ମାଂସ ଖାଇଲେ କୁଆଡେ ଭଲ ହେଇଯାଏ ମୁଁ ଶୁଣିଛି।
ଟୋଟାଲି ସବୁ ମିଥ୍ୟ କଥା। ମତେ ଯିଏ କହିଛନ୍ତି ମିଥ୍ୟା କଥା। ତମକୁ ମୁଁ ବି କହିଲି ମିଥ୍ୟା ସେଗୁରା ସବୁ ଭୁଲ କ ଗୋଟେ ଜୀବ ମାରିକିରି ଖାଇଗଲେ ଅନ୍ୟ ଅନ୍ୟ କିଛି ବୁନାଇଁ ନାଇଁ ନାଇଁ ନାଇଁ ମୋ କଥା ଟିକେ ଶୁଣିବେ କି ସାଙ୍ଗ ସବୁ କିଛି ସବୁ କିଛି ସେ ସବୁ କିଛି କଲେ ଚଳିବ ଏଇଟା ଜୀବ ହତ୍ୟା କଲେ ବହୁତ ଯେ ମାନେ ପାପ।
ଆ-ଆମ ଆମ ହଁ।
ହୁଁ।
ଯା ଭଲ କଥା ଆଉ କଣ କହିବେ ଭଲ ମାନେ ଟିକେ ଆଉ କଣ କୁହନ୍ତୁ।
ହଁ ବହୁତ କଥା ଅଛି। ତମ ସାପ ସ-ସାପ ତମେ ଦେଖିଲେ ଡର ଲାଗେ ନା ଡର ଲାଗେ ନା ଦେଖିବା ବେଶୀ ଭଲ ଲାଗେ?
ମତେ ସାପ ଦେଖିଲେ ବହୁତ ଡର ଲାଗେ। ମତେ ଲାଗେ କି କାଳେ ମତେ କାମୁଡିଦବକି ମରଯିବିକି ସେଥିଲାଗି ମରିବାକୁ ସମସ୍ତ
ଓହୋ ଏତେ ଭୟ ତମର ତାହେଲେ ମାନେ କାଳେ ସାପ ତ ଦୂରରେ ଥାଉ ତେ ଦୂରେଇ ଟିକେ ଦେଖିବ ସାପ ସାପ ତମକୁ କାମୁଡିବନି ମାନେ ମୁଁ ପଚାରେ ଦେ ଦେଖିଆ ଭଲାଗେ ନାଇଁ କାମୁଡି ଦବ ତମେ ନାଗିଲେ ତମ ତା ସାଙ୍ଗେ ସିଏ ତମକୁ କାମୁଡିବ। ସାଙ୍ଗ ହଁ ଦେଖିବା ଭଲ ଲାଗେନି ତୁ ନ ନନ୍ଦନ-କାନନ୍ ଯାଅ ସେଠି ସାପ ଦେଖନି ଭଲ ଲାଗେନି ତମକୁ?
ହଁ ଭଲାଗେ।
ହଁ ସେଇ କଥା ମୁ ପଚାରୁଚି ଯାହା ହଉ। ଆଛା ଆଉ ଆଜି ଆଜି ସୋ ଶୟନ କେତେବେଳେ କରିବେ। ଖାଇକି ତ ଉଠିଲେ ମୁଁ ତ ତମକୁ ଟିକେ ଫୋନ କରିଦେଲି କଥା ଟିକେ ହେଇଗଲି ସୟନ କେତେବେଳେ
ତାପରେ ତମେ ଟିକେ କଥା ହେଇ ସାରିଲା ପରେ ମୁଁ ତେ ଭାବୁଛି ଟିକେ ବିଶ୍ରାମ ନେବି।
ହୁଁ।
ବିଶ୍ରାମ ନେଇକି ଯାଇଁକି ଯାହା ହବ ଆଉ।
ନାଁ ବିଶ୍ରାମ ନବ ଯେ ବିଶ୍ରାମ ନବ ତୁମକୁ କଣ ନିଦ ଆସିଲାଣି ସାଙ୍ଗ?
ନାଇଁ ମତେ ନିଦ ହେଇଥିଲା ତୁମେ କଲ୍ କରଛ ଏତେ ଦିନର ବନ୍ଧୁ ମତେ ତମେ କଲ୍ କରୁଛ ମୁଁ ନିଦ ଆଗେ ନା ସାଙ୍ଗ ଆଗେ।
ଆଉ ବର୍ଷ ହଁ ଆଉ ଅବିଗା ବର୍ଷା ବର୍ଷା ତମ ଆଡେ ହଉଛି ନା ନାଇଁ?
ନା ଆମ ଆଡେ ବି ବର୍ଷା ହେଉନି।
ଅବିକା କିଛି ସମ ଝିପିଝିପି ହଉ ଆମଆଡେ ଝିପିଝିପି ହେଲାଣି କଣ ତମ କୋଉ ଦେଶରେ ରହିଲ। କୋଉ ଆଡେ ରହିଲ କି ହଉନି ତମର।
ଇଏ ଆମ ଆଡେ ପାଗ ଟିକେ ଚାଉଁକା ପାଗ କରିଚି ମାନେ ଟିକେ ଟିକେ ଖରା ଫରା ନାଇଁ କି ଘୋରେଇଲା ପାଗ ହଁ।
ଆଛା ବହୁତ ଭଲ ଆଉ ବନ୍ଧୁ କଁ ତମେ ଶୋଇବ ବୋଲି କହୁଥଲ।
ହଁ।
କଣ କହୁଛନ୍ତି ଆମେ ଯାଉଛୁ ଶୋଇବୁ ଭାବୁଛୁ ଯଦି ହେଲା ନିଦ ମାଇଲା ଶୋଇବୁ ନହେଲେ ନାଇଁ ଟିକେ ଫୋନ ଫୋନ୍ ଟିକେ ଦେଖିବୁ ତାହେଲେ ତମ ଫାଙ୍କା ହେଲେ, ଆମେ ତମକୁ ଫୁଣି କଲ୍ କରିବୁ ନା କଣ କହୁଛନ୍ତି? ତ ତମ ସାଙ୍ଗେ କଥା ହେଇ ବହୁତ ଖୁସି ଲାଗିଲେ ମୁ ରହୁଛୁ।
ଧନ୍ୟବାଦ।